ହାଲୋ, ହାଲୋ।
ସୁଭୁଚି?
ହଁ, ସୁଵିଲା।
ଓ, ହ। ଆଉ କଣ କରୁଚୁ?
ବସିଥିଲି।
ଉଁ?
ବସିଥିଲି।
ବସିଥିଲୁ, ଓହୋ। ମୁଁ ଏଇଠି ଯାଇଥିଲି ଟିୟୁସନ କରିବା ପାଇଁ ଗୋଟେ ଝିଅକୁ ତ, ମୁଁ ଯାଇଥିଲି ଗୋଟେ ଝିଅକୁ ଟିୟୁସନ କରିବା ପାଇଁ, ଅଇଁଛ ଫେରିଲି।
ଏତେ ଡେରି ଟିୟୁସନ କରିଯାଇଥିଲ?
ଡେରି ନୁହଁ ତାଙ୍କ ଘରକୁ ଯାଇଥିଲି। ତାଙ୍କର ଗୋଟେ ଥିଲା ଯେ ଫଙ୍କସନ ଉପରେ ଥିଲା। କହିଲେ ଟିକେ ରହିଯାଅ, ମନ୍ଦିରରେ ଗୋଟେ ପୂଜା ଥିଲା ତ। କହିଲେ ଆଉ ଟିକେ ରହିଯାଅ। ହୁଁ?
ଏଇ ହ ହ
ମନ୍ଦିରରେ ଏମିତି ଅଭିଷେକ ଟାଇପର ଗୋଟେ ପୂଜା ଥିଲା। ତାଙ୍କର କହିଲେ ରହିଯାଅ। ଆଉ ପ୍ରସାଦ ହେରିକା ହବ, ଖାଇକି ଏକାଥରକେ ଯିବା ଆଉ। ଏଇଥିପାଇଁ ରହିଯାଇଥିଲି। ଉଁ?
ନସ୍ତତ
ହୁଁ, ଅରୁଆ ଭାତ, ଡାଲମା, ପନିର ହେଇଥିଲା। ଆଉ ଖଟା, ଖିରି ଆଉ।
ହଁ ପଣିେଇ୍ର ପାସତ ପଢାଗର ପସନ ନେଇ ତ
ହଁ, ହେଇଥିଲା ଆଉ, ଏଇ ମହାଦେବଙ୍କ ମନ୍ଦିରରେ। ଆଉ କଣ ତମେ ଖିଆ ପିଆ କରି ସାରିଲଣି ନା?
ଉଁ?
ତମେ ଖିଆପିଆ କରିସାରିଲଣି?
ଓ?
କଣ ଖିଆ ପିଆ କଲ ଆଜି, ରୋଷଇ କଣ କରିଥିଲ?
ଏମତି ଭାତ ହେଇଥିଲା। ବଡି ତରକାରୀ ହେଇଥିଲା।
ମାନେ ସୋୟାବନ୍ ବଡି?
ହୁଁ।
ସୋୟାବିିନ ବଡି ତ ମତେ ବହୁତ ହି ପସନ୍ଦ।
ହୁଁ।
କୋଉ ଦିନ ଗୋଟେ ତରକାରୀ ଫକାରି କରି ଦେଲେ ହୁଆନ୍ତାନି।
ହଁ, କଣ କହିଲ?
ହୁଁ?
ଚବଲ ମଟର
ଆମ ଘରେ କେଜାଣି କଣ ହେଇଛି ମୁଁ ପଚାରିନି। ମୁଁ ତ ସାଡେ ଖାଇଦେଇକି ଆଇଛି ପୁରା ପେଟ ଫୁଲ କରିକି। ଆଉ ଓଉ ଘରେ କଣ ରୋଷେଇ ବୋଧେ କଣ କରିଥିବେ ଆଉ, କଣ ତାଙ୍କରେ କରିଥିବେ ମୁଁ ନାହିଁ। ଏକୁଟିଆ କଣ କରିିଥୀବ
ହୁଁ।
ଗଳପ ଗଳପକୁଲନି।
ହଁ ଘରେ ପହଞ୍ଚି ଗଲେଣି। ଜଷ୍ଟ ଆସି ଘରେ ପହଞ୍ଚିଲି। ତମେ ଫୋନ କଲ ଆଉ।
ହଁ ହ।
ହୁଁ ଖରା ଦେଖୁଛ, ଆଁ?
ନା ନା ମୁଁ କହିବି କଣ କହିଲ ଯିବ ଦି ଦିନଏଁ ହେଲା ବର୍ଷା ଟିକେ ହଉଥିଲା ଭଲ ପାଗ ଟିକେ ଥଣ୍ଡା ଲାଗୁଥିଲା। ଅଇଛା କଣ ସକାଳେ କଣ ଟିକେ ପାଗ ଯ ଛଣ୍ଡା ରଖିଥିଲା ବସନ୍ତି ଟାଇପ ର ରଖିଥିଲା, ଦେଖିଲା ବେଳକୁ ଅଇଁଛା ପୁଣି ଗୁଳ ଗୁଳି ଖରା ଟିକେରି ଆଇଲାଣିି ଭାରି ଗରମ ଗରମ ଲାଗୁଚି।
ହଁ ମେଘ ନା ଖରା ହେଲେ ମିଶେଇ ଆଉ।
ହଁ ଭରା କଣ କରିବେ ଖରାରେ ଦେଖିଲ।
ଯା।
ହଁ ବାରିଆଡେ ଆମର ଗୋଟେ ଛୋଟ ପରା, ମିନି ଫସଲ ହେଇଛି। ଆଉ ଓଁ ସବୁ ପ୍ରକାର ଲାଗିଛି ଯେମିତି କଣ କହିଲ ପୋଇ, ବାଇଗଣ ତାପରେ ଭେଣ୍ଡି ଗଛ ଲାଗିଛି, ଖଡା ଗଛ ଆଉ, ଲଙ୍କା ଗ ହୁଁ
ଆଉ?
ଆଉ କାକୁଡି ଗଛ ଛଚିନ୍ଦ୍ରା ଗଛ, ଫଳିନି କିନ୍ତୁ ଲାଗିଛି ସେ ଫଳିଯିବ। କୁଡି ଆଉ ଛଚିନ୍ଦର୍ ଗଛ ଲଗା ହେଇଛି କଖାରୁ ଗଛ। ମିନି ଫସଲ ଗୋଟେ କରାହଇଛି ଆଉ।
ଚାରିଆଡେ ଗାର୍ଡେନ ହେଇଚି ଆଉ।
ହଁ ଯାହା କହିଲ, ହେଇଚି ଆମର ହାଟ ଫାଟ ଆଉ କରିବାକୁ ପଡେନି। ଯାହା ଖାଲି ଆଳୁ, ପିଆଜ, ରସୁଣ, ଅଦା, ନହେଲେ ଆଉ ସବୁ ଆମର ଏଇ ବାରିରୁ ମିଳିଯାଏ ଆଉ।
ସେଇଟା ନେଇକି ଲାଗିଛି। ଆମ
ତାର ବାରିର ସେ ଯତ୍ନ କିଏ ନିଏ? ବାରିର ଯତ୍ନ କିଏ ନିଏ?
ଲାଗିଚି।
ଅ ହଁ।
ଛାତ ଉପରେ ଗୋଟେ ଛୋଟ ଗାର୍ଡେନଟେ କରିଚୁ ଏବେ।
ଅ ହ।
ଛାତରେ ଛୋଟଟେ କରିଚୁ ଗୋଟେ ଆଉ।
ଯତ୍ନ ତମେ ନିିଅ?
ହଁ।
ସାର କଣ ଦିଅ? ମାନେ ଏଇ ଯଉ ବାହାର ସାର ଦିଅ କିଣିକି? ରାସାୟନିକ ସାର। କାଇଁ ଦଉଚ ରାସାୟନିକ ସାର, ରାସାୟନିକ ସାର ଦେଲେ ଭଲ ନୁହଁ ଗଛରେ ଗଛର ଅ ପୋଷଣ କମିଯିବ ଆଉ ସେ ଯୋଉ ତାର ଯୋଉ ଫଳ ଗୁରା ହବ ସେ ଭାରି କ୍ଷ କ୍ଷତିକାରକ ହବ ତମେ କାଇଁ ତାକୁ ଦଉଚ କମ୍ପୋଷ୍ଟ ସାର ଦଉନ।
ନା ଆମେ ଛାତଉପରେ ଏ ଏ ବାରିଆଡେ ଆମ ଆମର ଗାଈ ଟେ ଅଛି ତା ସାଙ୍ଗେ ଗାଈ ଖତ ଦେଇଦଉ ଆଉ।
ଓ ହୁଁ ସେଇଟା ବହୁତ ଭଲ ସାରଯେ ଖତ ଫତ କରିଦବ ଆଉ ସବୁ ପରିବା ଚୋପା ଆଉ ଏଇ ଯୋଉ ଯେମିତି କହିଲ ଗାଈର ଯୋଉ ଗୋବର
ହଁ।
ହେଲା ଏରା ସବୁ ତାକୁ ସବୁ କଣ କରିବ କହିଲ ଗୋଟେ ଜାଗାରେ ସବୁବେଳେ ପକଉଚ ତ? ଆଉ ମାସ ଲାଷ୍ଟ କୁ ପକେଇବ ଦବ ଗଛରେ ତଳେ ଦବ। ବହୁତ ଭଲରା ଗରେ ଭଲ ଘଗଛ ଗଛ ହୃଷ୍ଟପୃଷ୍ଟ ରହିବ ଆଉ ଭଲ ଫସଲ ବି ତମେ ପାଇପାରିବ। ବୁଝିଲ?
ତମେ ହେମିତି ତମେ ସାତରେ ସେମିତି ଲଗେଇଚ?
ହୁଁ ଛାତ ଉପରେ ଲଗଉଥିଲି ଛାତ ଉପରେ ଆମର କଣ କହିଲ ଆଉ ପାଣି ଖରା ଦିନ ଦେଖିଲେ କେମିତି ଖରା ହେଲା।
ଆଁ ତମେ ଛାତ ଓପରେ ସେମିତି ଲଗେଇଛ?
ଛାତ ଉପରେ ବା ଲଗଉଥିଲି କିନ୍ତୁ କଣ କହିଲ ଖରା ଦେଖୁଛ କେତେ ଜୋରେ ହେଲା। ମଝିରେ। ଆଉ ଗଛ ବାଛ ସବୁ ମାନେ ଶୁଖିଗଲା ପାଣି ତାଙ୍କ ଟାଇମ ରେ ପାଣି ମିଳିଲାନି ତାଙ୍କୁ କଣ କଲିନା ସବୁ ବାଇରେ ଆଣି ସବୁ ଥୋଇ ଦେଇଛି ବାଇରେ ସବୁ ଲାଗ କିଛି ଆଉ ଛାତ ଉପରେ କିଛି ଲଗେଇନି ହଁ ବା ପ୍ରବଳ ଖରାଆଉ ପ୍ରବଳ ଏ ଯଉ ଖରା ହେଲା ସେ ଗଛ ସବୁ ଜଳିକି ମରିଗଲା ଆଉ।
ଉଁ ହୁଁ।
ଏ ସେରା ସେଇ ଯୋଗୁ ସବୁ ବାରିରେ ଲଗାହେଇଚି। ହଁ ଯାହା କହିଲ ଛାତ ଫାଙ୍କା ରଖିଚି ବର୍ଷା ଦିନକୁ ଲଗେଇବି। ବର୍ଷା ଦିନକୁ ପାଣି ତ ପ୍ରଚୁର ପରିମାଣ ମିଳିବ ବର୍ଷା ଦିନକୁ ଲଗେଇବି।
ଏ ଫୁଲ ଗଛ ସବୁ ଲଗେଇବ।
ହଁ ମୁଁ ଲଗାଏ ଲଗାଏ ଫୁଲଗଛ ସବୁ ବିଭିନ୍ନ ପ୍ରକାର ଫୁ ଡାଳ ସବୁ କାଟିିକି ଆଣିକି ମୁଁ ଲଗାଏ। ଫୁଲ ଗଛ ସବୁବ ଗଛ ଲଗାଏ।
ଆଉ ଗଛ ଆଣି ପୋତ ନା?
ଛ ଅଛି।
ହଁ ଆମ ବାରି ଆମ ବା ସ ଅଛି।
ଫୁଲ ଗଛ ଲଗେଇଚ?
ହଁ।
ତମେ ଗୋଟେ କଣ ଅନଲାଇନ ରୁ କୋଉ ଗୋଟେ ଫୁଲ ଗଛ ଆଣିଥିଲ? ଆଉ ଭାରି ସୁନ୍ଦର ଫୁଲ ଥିଲା। ତାର ସବୁ ମଞ୍ଜି ଫଞ୍ଜି ରଖିଛେ ନା ପୁଣି ଏଥର ଅନଲାଇନ ମଗେଇବା।
ସବୁ ରିଟର୍ ମଗାଇ ଅନଲାଇନ ଆ ଗୋଟେଟେ ଭଲ ଭଲ ପହିଲାନି।
ଓହୋ ନାଇଁ ତମେ ଦିଅ ନା ଷ୍ଟା ଟସ୍ ଦିଅ ମୁଁ ଦେଖିଛି ଗଛର ବହୁତ ସୁନ୍ଦର ସୁନ୍ଦର ଫୁଲ
ହଁ ଏବେ ଆମ ବାଇରେ ଏବେ ଦିଟା ଦିଟା ଗଛ ଅଛି ଆଉ।
ହୁଁ ହୁଁ ତାର ମଞ୍ଜି ରଖିଛ କି?
ହଁ ସେ ଗଛ ପୋତା ହେଇଛି ତାର ଯାଇ ସେ ଫୁଲ ଫୁଟିନି।
ପୁଟିନି?
ନା।
ଆଉ ତମର ସେ ସୁଗନ୍ଧ ରାଜଜ ଫୁଲ ଫୁଟିଲାଣି?
ତ ସେ ଗଛ କ ପୋକ ଖାଲି ଲାଗି ଯାଉଛି।
ତାର ଗୋଟେ ପୋକ ମରା ଔଷଧ ରହୁଛି ଯେ ମାର୍କେଟ ରୁ କିଣି ଆଣିବ ପକେଇବ
ଓଷା ଲାଗିଲେ ବି ସେଉ କମୁନି ସେଇ ପୋକକୁ ସେଇ ପକ।
ହଁ।
ଆ ପକା ବାବାସ ହଉନି ଆଉ।
ଓହୋ। ନହେଲେ ତମେ ମାର୍କେଟରୁୁ କିଣି ଆଣିଥାନ୍ତ। ପୋକ ମରା ଔଷଦ ପକେଇ ଶିମ ବହୁତ ଭଲ ଆମର ହେଇଥିଲା। ମୁଁ ଗୋଟେ ଗଛ ଲଗେଇଥିଲି। ଜାଣିଲ ମୁଁ ଗୋଟେ ଲଗେଇଥିଲି ଆଉ ତାର ସେମିତି ପୋକ ଲାଗିଲା। ତାର ସବୁ କଢ ଗୁଡାକ ସବୁ କଣ କହିଲ ଗଳି ପଡିଲା। ମାନେ ଟିକେ ଫୁଟିଆ ଟାଇମ ର କଢ। ହୁଁ ହୁଁ ମୋର ହେଇଥିଲା ବା। ହେଲା ଆଉ ପତ୍ର ଗୁଡାକଛନ୍ତି ମୋଡି ମୋଡି ଟାଇପ ର ପତ୍ର ହେଲା। ମୁଁ ମା କେଟରୁ ଗୋଟେ ଆଣିଥିଲି ମେଡିସିନ। ମୁଁ, କେବେ ଗଛରେ କୀଟନାଶକ ଔଷଧ ପକାଇନି
ଆମର ବାଇଥି ଦେବେ। ଥ ଆଇଥିଲା। ତମେ ଟିକେ ହାଟା ବସେଇ ତ ଦିଟା ଆଇଥିଲା ହାଟରେ ଟିକେ। ଆଣିଥିଲେ ଘରେ ପୂରେଉକି ଆଣିଥିଲେ। ପକେଇଲା ପରେ ବି ସେ କମୁନି ଆଉ। ଯାଆକୁ ସେୟା।
ସିଏ ତମେ ମାନେ ଚାରିଆଡେ ଗଛ ଏରିଆ ରେ ଲଗେଇଛ। କି ଫାଙ୍କା ଏରିଆ ରେ ନ ଲଗେଇ
ହୁଁ ହୁଁ ଗଛଛ ଏଇଆଡ଼େ।।
ଓହୋ ତା ଯୋଉୁ କଉ ସେ କମିବ। ତମେ ତାକୁ କଣ କର କିଲ ଦି ତିନି ଦିନ ଛଳୁ ପକା।
ସେନା ଗଛ ହେଲା। ଆଗରୁ ଫାଙ୍କା ଥିଲା ଫାଙ୍କା ଲାଗିଥିଲା। ତଥାପି ସ ହେଲାନି ସବୁ ଖାଲି ପୋକ ଖାଲି ପତ୍ର ଦଉଚି ଆଉ।
ଓହୋ। ସେ ବୋଧେ ନାଇ ଭୋକ ତ ଲାଗିବା କଥା ନୁହଁ। ମୋର ଲାଗୁଥିଲା। ମୁଁ, ମେଡିସିନ ପକେଇବା ଦ୍ଵାରା ଆଉ ଲାଗୁନି, ତମର କହିଁ ଲାଗୁଛି।
ହଁ, ତା ପୋକ ଫୋକ ଜଣା ପଡୁନି। ଟିକି ଟିକି ପୋକ କି ଖାଇ କଣ କାମୁ
ଅଫ ଓଫ ଓ ହ ହୁଁ ହୁଁ।
ଜଣା ପଡିଲେ ସିନା ଯାହା କରିବ।
ହୁଁ, କଣ କରିଆ ଯାହା ହବ ଆଉ। କିତୁ ଭାରି ସୁନ୍ଦର ଫୁଲ ସିଏ। ବହୁତ ସୁନ୍ଦର ଫୁଲ। ବଢିଆ ବାସ୍ନା ତାର। ହୁଁ, ହ୍ୟାଲୋ।
ହୁଁ।
ହ୍ୟାଲୋ ଶଭୁଛି?
ହଁ।
ହୁ ଏଇଠ ଟିକେ ମ ସି୍ଗିନାଲ ମୋର ଟିକେ ନେଟାର୍କ ପାଉନି ବୁଝିଲ ନା। ଏଇଟା ନେ ନାଇଁ ପରା ନେଟ୍ ଅର୍କ ଜମାରୁ ବି ନାଇଁ ଆ କଣ କରିବା। ନେଟ ଅର୍କ ପାଇନି ଆଉ ନା ପାରା। କଣ କେହି ଜାଣି ଏଇ ଝିଅ କରିଛି। ହଁ ପରା ଏ ଜିଓ କଣ କି ଜାଣି କରିଛି ଫୋନ ରେ ଭାରି ଇଏ। ବକ ବସ୍ ସେ
ବୁଆଡେ ସେ ଜିଓ ସେମିତି ଜଜା ଚାଲୁନି।
ଉଁ
ଜମା ହଉନି। ଚାଲୁନି ନେଟ୍ ପାଉନି।
ହୁଁ।
ହୁଁ ହେ କଥା। ଘରେ ପହଞ୍ଚିଲଣି?
ହଁ ମୁଁ ଘରେ ପହଞ୍ଚିଗଲି ଏଇନେ।
ଓହୋ କୋଉଥିରେ ଯାଇଥିଲ?
ସାଇକେଲ ରେ ଯାଇଥିଲ ବା ମୁଁ ଆଉ କହୁଥିରେ ଯିବି ଘରେ କଣ ସ୍କୁଟି ଖଣ୍ଡେ କରୁଛନ୍ତି କରୁନାହାଁନ୍ତି ସାଇକେ କେଲେ ପେଲି ପେଲି ଯାଇଥିଲି।
ସ୍କୁଟିକର।
ହୁଁ ଦେଖିବା କରିବା। ଆ ହଉ ହଁ ମୁଁ ରଖୁଛି। ଆଉ ମୁଁ ରଖୁଛି ଆ ମୁଁ ଆସିଲି ଟିକେ ଧୋଇ ଧାଇହେବି। ଯାଉଛି ଆଉ ତମେ କଲ୍ କରିଦେଲ ମୁଁ ରିସିଭ୍ କରିଦେଲି ମୁଁ ଧୋଇଧାଇ ହେଇଣିବା।
ଏବେ ହଁ ହଁ।
ରଖୁଛି ଆ।
ହଉ।
ହଉ ହଉ।